ହ୍ୟାଲୋ।
ଆଜ୍ଞା।
ହଁ ଜୟ ଜଗନ୍ନାଥ ଭାଇ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
କଣ କରୁଛନ୍ତି?
ଶୋଇଛି ଆଉ କୁହନ୍ତୁ।
ଓଁ ଆଉ ଖିଆ ପିଆ।
ହୁଁ ଖିଆ ପି ଆ ସରିଲାଣି।
କଣ ଖାଇଥିଲେ।
ରୁଟି ଆଉ ମିଠା।
ଆଚ୍ଛା ଆଚ୍ଛା ଏବେ କୋଉଠି ରହୁଛନ୍ତି କୋଉଠି ଭାଇ
ଆଉ କଣ କୁହନ୍ତୁ।
ମୁ କହିଲି ଆପଣଙ୍କ ଘର ଟା।
ଘର ଆମର ଟାଙ୍ଗି ଚଉଦ।
ଆଛା ଆଛା ପୁରା ପାଖାପାଖି ଆଉ।
ଆଜ୍ଞା ଆପଣଙ୍କର କଉଡ଼ି ହଁ ହଁ।
ହଁ ସାଲେପୁର ଲାଇନି ଆଉ ଆମ ଘର କଟକ ସାଲେପୁର।
ଓହୋ।
ଓହୋ ଆ ନିେମାଳ ଆସିଥିଲା କି ଏବେ।
ନି ମାଳ ମୁଁ ଯାଇନି ହୁଁ। ନା ନା ହେମଳ ମୁଁ ଯାାଇନି।
ହଁ ଏବେ ଜେଷ୍ଠ ବୁଣିଆ ହଉଥିଲା ନା।
ହୁଁ ହୁଁ ଆଜ୍ଞା ଆଜ୍ଞା। ନା ନିର୍ମାଳ ଯାଏନି ବହୁତ ଇଚ୍ଛା ଅଛି କିନ୍ତୁ କଣ ହବ ଦେଖା
ହୁଁ ଯିବେ ଆସିବେ ମୋ ନମ୍ବର ଟା ରଖିଦବେେ କଲ୍ କରିବେ ଆମ ଘର ପାଖ ଛଅ କିଲୋମିଟର ବୁଝିଲେ।
ଆଜ୍ଞା।
ହୁଁ।
ନିଶ୍ଚିତ ଯିବି ଏଥିରେକୁ ଆଉ।
ହୁଁ ଜେଷ୍ଟ ପୁର୍ଣିମା ରେ କୁ କେବେ ଆସନ୍ତୁ ଭିଡ ରହିବ ମହାପ୍ରଭୁଙ୍କର ଯଜ୍ଞ ହୁଏ।
ଆଜ୍ଞା
ହଁ।
ଆମ ଯିବା ନିଶ୍ଚିତ।
ହୁଁ ନେକ୍ସଟ ଇୟର କୁ ଆସନ୍ତୁ କଲ୍ କରିବେ।
ଆଜ୍ଞା।
ରହିବା ଖାଇବା ଆମ ଘରେ ହେଇଯିବ ଯିବେ ଆରାମସେ ଆସେ ବୁଲ ବଲି ଆଉ।
ଆଜ୍ଞ ଆ
ହୁଁ।
ଆଜ୍ଞା।
ଆଉ।
ଆଉ କଣ ଘରେ ବାପା ବୋଉ ଭାଇ ଆମ
ଉଁ ହୁଁ ସମସ୍ତଙ୍କ ଦେ ଭଲ ଅଛି।
ଆଜ୍ଞା।
ମୁଁ କହିଲି ସମସ୍ତଙ୍କ ଦେହ ଭଲ ଅଛି।
ଆପଣଙ୍କ ଘରେ କିଏ କିଏ ଅଛନ୍ତି।
ଆମ ଘରେ ତିନି ଭଉଣୀ ମାମା ବାବା ମୁଁ ଆଉ।
ଆଜ୍ଞା ଆଜ୍ଞା ହଁ।
ହଁଁ ଏବେ କଣ କରୁଛ କଣ? ପଢାପଢି ଚାଲିଛି ନା କଣ? ଆଜ୍ଞା ଆଚ୍ଛା ଆଚ୍ଛା।
ନାଇକା।
ଓ ଏବେ ତ ପୁରୀ ଯିବେ ନା ନିଶ୍ଚିନ୍ତ।
ପୁରୀ ଯାଇନି ଆଉ ଏଇ ମାସେ ଦି ମାସ ତଳେ ଯାଇଥିଲି ଆଉ ଯାଇନି ଯିବା ଆଉ।
ହୁଁ ଯାହା ବି ହେଲେ ଯାଆନ୍ତୁ ନା ଏବେ ତ ମହାପ୍ରଭୁ ଆସିବେ। ବଡଦାଣ୍ଡକୁ ସମସ୍ତେ ଯିବା କଥା।
ମୋର ତ ଏଇଠି ପ ରଥଯାତ୍ରା ହବ ଆଉ।
ଓହୋ ଓହୋ ଆପଣଙ୍କର ତ କର୍ମ ଆଗ ଆଉ।
ଆଜ୍ଞା।
କର୍ମ ନ କଲେ ଆଉ କଣ କରିବା।
ଆ କର୍ମ ହିଁ ସ ଭଗବାନ।
ହୁଁ।
କାମ କରିସାରି କର୍ମ ଭିତରେ ଭଗବାନଙ୍କୁ ଦେଖ।
ହୁଁ।
ଆଜ୍ଞା ଆମ ହେଇ କର୍ମ ହିଁ ଭଗବାନ ଆମର। ନା ଭଗବାନଙ୍କୁ ନେଇକି ଆମେ କର୍ମ କରୁଛୁ।
ହୁଁ। କର୍ମ ନକଲେ ଆଉ କଣ ବସିଲେ କିଏ ଦେଇଦବ ପାଞ୍ଚ ଟଙ୍କା କିଏ ଦେବ କହିଲ।
ନା କେହି ଦେବେନି।
କେହି ଦେବେନି ସବୁ ଖାଲି କଥା କହିବେ ଚିକଣ କରି କଥାବାର୍ତ୍ତା କରିବେ ନହେଲେ ନାହିଁ। ଆ ତମେ ପାଞ୍ଚ ଟଙ୍କା ଦଉନ ତମ ପଛରେ ଆସିକି ବାହାରି ପଡିବେ ମୋ ଭାଇ ମୋ ଅମକ।
କୋଉ ଗୋଟେ ଦିନ ଖାଲି ଥଣ୍ଡା ଦେଇଦିଅ ଜଣଙ୍କୁ। ତାପର ଦିନରୁ ସେ ସେ ତୁମ ପଛେ ଚାଲିଲା। ତାପରେ
ଯେ ଅଙ୍ଗେ ଲିଭେଇଛି ଅଙ୍ଗେ ତମେ
କଣ କରିବା ସାରା ଦୁନିଆ ଦେଖି ଦେଇଛି। ମାନେ କହିଲା ଭଳିଆ ଏତେ ପଇସା ଦେଇକି ବି ସେ ଲାଷ୍ଟକୁ ମତେ ଖରାପ ଭାବୁଛନ୍ତି
ହଁ ବା କହିଲି ବା ମୁଁ ଏବେ ଜଷ୍ଟ ଆସିଲି ବାହାରୁ ଆସିଲି ପୁନେରେ ରହୁଥିଲି ବୁଝିଲ କି ଭାଇ।
ମୁଁ ପୁନେରେ ରହୁଥିଲି ପୁନେ।
ପୁନେ?
ପୁନେ ଚାକନ୍ ରେ ରହୁଥିଲି। ଉଁ ଏବେ ଆସିଛି ତ ଘରକୁ ଆସିଛି ଆଉ ଯାଇନି। ଆ ଲି ଛୁଆ ସବୁ ସାଙ୍ଗସାଥି ସବୁ ଦାଦି ଭାଇ।
ପାଠପଢା କଣ ଚା ଏବେ ପାଠପଢା କଣ?
ନାଇଁ ପାଠ ପଢ଼ା ସରିଗଲାଣି କଉ କାଳରୁ ଗ୍ରାଜୁଏସନ୍ ସରିଗଲାଣି।
ଆଜ୍ଞା।
ହୁଁ ମୁଁ କମ୍ପାନୀରେ ଅଛି।
ଓ କେତେ ଟଙ୍କା ଦଉଛନ୍ତି କମ୍ପାନୀ କେତେ ଦଉଛି?
କମ୍ପାନୀ ଦଉଛି ସତର ହଜାର ଆଉ।
ଆଜ୍ଞା ଆଜ୍ଞା ହଉ ହଉ।
ହୁଁ। ସେଇଠୁ ଯେତବଳେ ଆସିଲି ସବୁ ଭାଇ ଭାଇ ବୁଝିଲ? ଥଣ୍ଡା ଦେ ଏ ତାକୁ କାହାକୁ ଖାଇଆକୁ ଦେ ବିରିୟାନୀ। ଭଲ ମନ୍ଦ ଏଇସବୁ ବୁଲାବୁଲି କଲୁ। ତ ପାଖୁରୁ ଯେତବଳେ ଠାଣି ସରିଗଲା ବୁଝିଲ? ଭାଇ ତମେ କିଏ ନା ମୁଁ କିଏ ସବୁ।
ହଁ ସେ ସବୁ ସ ସେଇଆ ଏବେ ଆଉ।
କଣ କହିବୁ ମଣିଷ। ଜୀବନ
ପଇସା ଥିଲେ ଭାଇ ଭାଇ ପଇସା ନଥିଲେ ତୁ କିଏ ନା ମୁଁ କିଏ।
ଆ ଯେତେ ଗୁଡେ, ହଁ ବା ଯେ ଯେତବଳେ ତମ ପକେଟେ ରେ ପଇସା ଥିବ ମୋ ଭାଇ।
ହୁଁ।
ଦାଦି।
ଆଜ୍ଞା।
ହାଲୋ।
ଆଉ ଗୋଟେ କଥା ହେଲା ଘର ଲୋକଙ୍କର ନିଜ ବନ୍ଧୁବାନ୍ଧବରେ ବି ସ ହଁ ମାନେ ଇଏ ଦେଖୁଚନ୍ତି ସ୍ବାସ୍ଥ୍ୟ ଦେଖୁଚନ୍ତି।
ହଁ ହଁ କୁହନା କୁହନା ଭାଇ ଭାଇରେ ଭଗାରି ଆଉ।
ହୁଁ,
ହୁଁ।
ଭାଇ କଥା ତ ଛାଡ ବନ୍ଧୁବାନ୍ଧବ କହିଲେ
ସବୁ ସେ ଆଉ କଣ କରିଆ ଆମେ।
ସେ ଚାନ୍ଦାନୀରେ କେବେ ଉନ୍ନତି ହଏନି।
ଆମର ବା ଲୋକ ହଉଚନ୍ତି କଣ କହିଲ ଓଡିଶାରେ ବୁଝିଲ ଭାଇ ତମେ ଯଦି ଟିକେ ଓ ଉପୁରୁକୁ ଯିବ। ସେମାନେ କହିବେ ନାଇଁ ନାଇଁ ସେ କଣ ଏତେ ଆଗୁକୁ ପଳେଇଲାଇଁ ମୁଁ ଟିକେ ଗୋଡଟା ଟାଣିଦିଏ ତାର।
ମୁଁ, ଏଇଟା ଓଡିଶା ହଏ ସବୁ ଜାଗାରେ ହଏ କିନ୍ତୁ ଓଡିଶାରେ ଟିକେ ବେଶୀ।
ହଁ। ସବୁ ଜାଗାରେ ହଉନି ଏଇଟା। ମୁଁ ନିଜେ ମୋ ରହେ ବାହାରୁକୁ ଆସେ ବୁଲାବୁଲି କରେ ବହୁତ୍ ଜାଗାରେ ବି ରହିଚି। ଏବେ ଜଷ୍ଟ ଅଛି ବାଙ୍ଗାଲୋରରେ ଅଛି ବୁଲିଆକୁ ଆସିଚି।
ଆଜ୍ଞା।
ବୁଝିଲ ମୁଁ ଦେଖୁଚି ସବୁ ଜାଗା ବି ମୁଁ ଦେଖିଚି। ମାନେ ଲୋକ ସେମାନେ ବାହାର ବାହାରେ ଓଡିଶା ବାହାର କଥା କହୁଥିବ। ଏଇଠି ତମେ ଉପୁୁରି ଗଲ ଆଉ ଜଣେ ତମୁକୁ ଫଲୋଅପ୍ କରିବ। ତମେ କେମିତି ଉପୁରୁକୁ ଗଲ ସେଇଟାକୁ ସେ ଫଲୋଅପ୍ କରି ସିଏ ବି ଉପୁରୁକୁ ଯିବ।
ଆଜ୍ଞା।
କିନ୍ତୁ ଓଡିଶାରେ ଦେଖ ଅଧିକାଂଶ ହଉଚି ତମେ ଯଦି ଉପୁରୁକୁ ଗଲ ସିଏ ତମର ଗୋ ତମ ଗୋଡଟାକୁ କେମିତି ଟାଣିବା ଚିନ୍ତାଧାରା କରିବ।
ହୁଁ ହୁଁ ହୁଁ।
ହେଲା।
ଓଡିଆ ବା କୁହନ୍ତି ଓଡିଆ ସବୁଠାରୁ ପୋଡ଼ିଆ।
କିନ୍ତୁ ଓଡିଆ ହଉଚି ମେନେ। ଓଡିଶା ହଉଚି ଓଡିଶା ହଉଚି ଏକ ନମ୍ବର।
ହୁଁ ହୁଁ।
ଓଡିଶାରେ ଭାଇଚାରା ବି ଅଛି, ବୁଝିଲ ନା କାହାକୁ ଗୋ ଗୋଟେ ଯଦି ମାରୁଥିବ ଦଶ ଜଣ ଆସି ଠିଆ ହେଇଯିବେ, କିନ୍ତୁ ବାହାରେ ଏଇଟା ନାହିଁ। ମୁଁ ଦେଖି ବାହାରେ ତମେ ଯଦି ବାହାରେ ତମେ ଯଦି ମାଡ଼ ଖାଉଥିବ ଲୋକ ଏମିତି ଅନେଇ ଦେଇ ପଳେଇବେ।
ଠିକ କଥା, ଠିକ କଥା ହଁ।
କିନ୍ତୁ ଓଡିଶା ଦଶ ଜଣ ଆସି ଠିଆହେବେ ଏଇଟାକୁ ନେଇ ମୁଁ ଓଡିଶାକୁ ଗର୍ବ କରେ। କାହିଁକ ନା ଯଦି ହଁ। ହଁ ଯଦି ଜଣଙ୍କର ଭୁଲ ଅଛି ତାକୁ ଆଇନି ଶାସ୍ତି ଦବ ତମର କଣ ଦରକାର ବାଡେଇବା ଭଲ ମନ୍ଦ କରିବା। ତମେ ଧରିବ ତାକୁ ନେଇକି ଧରେଇଦବ ଆଇନ୍ ତାକୁ ଯାହା ଶାସ୍ତି ଦବା କଥା ଦବ। ଆ ଜଣେ ମାଡ ଖାଉଥିବ ସେଠି ଓଡିଆ କେବେ ସହିପାରିବିନି ହୁଁ।
ଆଜ୍ଞା ଆଜ୍ଞା।
ହୁଁ।
ଆଉ ସବୁ ଏବେ ସବୁ ହେଇଗଲାଣି ସବୁ ସେଇଆ।
ହୁଁ।
ଆଗରୁ ଦେଖନ୍ତୁ ଆଗରୁ ଓଡିଆ ଲୋକ ବହୁତ ଭଲଥିଲେ ଏବେ ଏବେ ଏତେ ଖୋଡି ଭଳିଆଉ
ହଁ ହଁ ଏବେ କଣ ନ ନାଇଁ କୋଡିଆ କଣ ହେଇଥାନ୍ତା କି ବୁଝିଲ ନା। କୁଡିଆ ହେଇନଥାନ୍ତେ, ସବୁ ଜିନିଷ ଫ୍ରିରେ ପାଇଲେ ନା ସେ ଯାହା ତ ପାଉଥିଲେ ପାଉଥିଲେ ତା ଦେରେ ପାଇଲେ ପାଞ୍ଚ ହଜାରେ।
ହୁଁ ଆଉ ଗୋଟେ ଆଜିକାଲି ଦେଖୁନାହାନ୍ତି ଆପଣ ଦେଖନ୍ତୁ ମାନେ ଏବେ ବିଲ ବାଡି ବିଲ ସବୁ ବିକିଲେଣି। ବିଲବାଡି ଦେଖୁଛ ନା ଲୋକ ଏବେ ମାଳି ରେ ଲେଖା ହେଇଛି
ହଁ।
ଯେ କିି ଲୋକେ ଜମି ବାଡି ବିକିଦେବେ ବିଲ ବିକିଦେବେ। ଖାଇବାକୁ ପାଇବେନି, ଖାଇବାକୁ କେମିତି ପାଇବ ମାନେ ବିଲ ବାଡି ଥିଲେ ସିନା ଧାନ ର କଲେ ସିନା ଖାଇବେ ଖାଇବ
ହଁ।
ସବୁ ତ ବିକିଦବ ଆଉ କରିବ କୋଉଠି କୁହନ୍ତୁ।
ସେଇଟା ତ ହଉଛି ଆଉ ଏ ମେନ୍ କଥା ହଉଛି କଣ କହିଲେ କି ଭାଇ
ଆଜ୍ଞା।
ଆମର ଓଡିଶା ଗମେଣ୍ଟ ରୁ କିଛି ଏବେ ମାନେ ଇଏ ହୋଉନି ବୁଝିଲ ନା। ଯଦି ଓଡ଼ିଶା ଗମେଣ୍ଟ ତରଫରୁ ଏମିତି ତମକୁ ଚାଉଳ ଦୋଉଛି ଭଲ ମନ୍ଦ କରୁଛି ବୁଝିଲ ନା ଚାଷୀ ମାନଙ୍କୁ ଯଦି ସେତିକି ସୁବିଧା ଦିଆଯାନ୍ତା ଦିଆଯାଏ ଚାଷୀ ମାନେ ଆଗକୁ ବାହାରିବେ।
ଆଜ୍ଞା।
ବୁଝିଲ ଆଉ ଇଏ ଏପଟେ ଚାଉଳ ଦେଇ ଦୋଉଛି ଚାଷୀଙ୍କ ମୁହଁ ପାଇଁ ଦୋଉଛି ଚାଷୀ କହିବେ ହେ ଆମର ତ କୋଡିଏ କିଲୋ ଦଶ କିଲୋ ଚାଉଳ ମିଳୁଛି ଆମେ ଆଉ ପଡିଆକୁ ଯିବା। ବିଲକୁ ଯିବା। କିନ୍ତୁ ସେ ଆଧାରରେ ଯଦି ଚାଉଳ ନ ଦେଇକି ସାର ଦିଅନ୍ତା ଚାଷୀ ମାନଙ୍କୁ ଋଣ ଦିଅନ୍ତା ସୁଧରେ ଯୋଉ ବିନା ସୁଧରେ
ପା ଲୋକଙ୍କୁ ବି ମାନେ ଇଏ କରିସାରିଲାଣି
ହଁ
ଆମେ ଯଉ
ହଁ
ଆଜ୍ଞା
ଏଇଟା ହିଁ ଚାଲିଛି ଏବେ ଓଡିଶାରେ।
ହୁଁ ହୁଁ ଆଉ ପୁରୀ କେବେ ଯିବେ?
ହଁ ପୁରୀ ମୁଁ ତ ଭାବୁଛି ମୁଁ ଏତେ ଅଛି ବାହାରେ ଅଛି। ଏଠୁ ଦଶ ତାରିଖ ଭିତରେ ଯିବାର ଅଛି ଗଲେ ଯାହା ବି ହେଲେ। ଯିବି ବାହୁଡା ଭିତରେ ହଉ କି ସୁନାବେଶ ବେଳକୁ ଯିବି ଯାହା ବଲେ ହଉ। ଏକାଥି ବୁଲାବୁଲି କରିକି ପଳେଇବି ମୁଁ ଯୋଉଠି ଥିଲି ଆଉ।
ହୁଁ ହୁଁ ହୁଁ ମହାରାଷ୍ଟ୍ରରେ ରହୁଚ ନା?
ହଁ ହଁ ମହାରାଷ୍ଟ୍ର ରହୁଛି ଚା
ମହାରାଷ୍ଟ୍ରରେ ତ ଲୋକ ଗଡା ପୁରା ଖତରନାକ ଲୋକ
ହଁ କାଇହିଁ କହୁଛ ତମ ସେଇ କଥା କହିଲି ମୁଁ ସେଠି ଆସିକି ଅଢେଇ ବଷ ହେଲାଣି ରହିଲି ତମେ ଯଦି ମାଡ଼ ଖାଉଥିବ ସିଏ କହିବେ ହଁ ଖାଉଥିବ ଆମେ ଯାଉଛୁ।
ହ
ଆଉ ତାପରେ ବି କିଛି ବି ଗୋଟେ ଯଦି କିଛି ବି ଇନକସ୍ କିଛି ଗୋଟେ ହେଇଛି ଆଗେ ତମକୁ ବଜେଇବେ ତାପରେ ତଙ୍କେ ବୁଝା ସୁୁଝା କରିବେ।
ଆଜ୍ଞା ଆଜ୍ଞା ଠିକ ଠିକ ଠିକ ଠିକ।
ହଁ ଏମିତି କଥା ହଉ ଭାଇ କଥା ହେଇକି ଭଲ ଲାଗିଲା ହ ତମେ କଲ କରିବ ଆଉ କଣ। କଥା ହବା ଆଉ ଟିକେ ଆଉ ହଁ ହଁ ଜୟ ଶ୍ରୀ ଜଗନ୍ନାଥ।
ବେଶ ତ ଭଲ ରଖ